ହ୍ୟାଲୋ ଭାଇଁ ଜୟଗୁରୁ ଭାଇ ଯାଏ ମୋ କଥା ଶୁଭୁଛି ହଁ ହ୍ୟାଲୋ ହ ହ୍ୟାଲୋ ହଁ ଭାଇ
ହ୍ୟାଲୋ ହଁ ମ୍ୟାଡ଼ାମ ସୁଭିଲା
ହଁ ହ୍ୟାଲୋ।
ଆଉ କୁଆଡେ ଯିବ। ହଁ ହ୍ୟାଲୋ କୁହନ୍ତୁ କୁହନ୍ତୁ। ଏଇ ବସିଛି ଆଉ କଣ କରିବା। ହଁ ଶୁଣ ଯାଉଛି। ବସିଛି ଆଉ ଘରେ ଆଉ।
କଣ ଖାଇଥିଲେ?
ଖାଇ ଦିଲ୍ଲୀ ବାହାର ଆଉ ପଣସ ମଞ୍ଜି ଭଜା ହଉ। ପାମ୍ପଡ଼ ଆଉ ଆମ ଭଉଣୀ ଆଉ ଗୋଟେ ସ୍ପେେଶାଲ ବନେଇଥିଲେ ପୋଟଳ ପୋଡ଼ା ଆଉ ତ ଆମ୍ବ ଆମ୍ବ ବୁଝିଲି ହୁଁ। ବନେଇଥିଲେ ଆଉ ଡାଲମା ଭଲ ବନେଇଥିଲେ। ରାତିରେ ବନଉଛନ୍ତି। ରୁଟି ଆଉ ଚଣା ତରକାରୀ
ସେମ ଆମର ବି ସେଇୟଆ ରୁଟି ଚଣା ତରକାରୀ
ବା ତମେ କଣ କଥା ହେଇଥିଲେ କି ଦିଇ ଜଣଙ୍କ ଆଗରୁ
ଛି ସେଇ
ବଧେ କଥା ହେଇ ଥିଲେ ବ
ହଁ କଥା ହେଇକିରି ରୋଷେଇ କର ହଁ ଦିଦିଙ୍କ ସହିତ କଥା ଲାଗିଯାଇଥିଲେ ମୁଁ କହିଲି ଦିଦି ହଁ ମୁଁ କହିଲି ଦିଦି ତମେ ରାତିରେ ସେୟା କରେ ଆଉ ମୁଁ ବି ସେୟା କରରେି
ଆରେ ସେଟା କେମିତି ଚଣା ତରକାରୀ ଧନ୍ୟବାଦ।
ମୁଁ କଣ କଲି ନା ଚଣା ଡାଲି ମୁଁ ଭିଜାଏନି ଆଗରୁ ମୁଁ ଡାଇରେକ୍ଟ ଡାଇରେକ୍ଟ କଣ କଲି ଚଣା ଡାଲି ଟାକୁ ଟିକେ ଧୋଇଦେଲି ଭଲସେ ଧୋଇକି ପ୍ରେସର କୁକରରେ ପକେଇଲି ଆଉ ତାପରେ ଆଳୁ ଚୋପା ଛଡ଼େଇ ଦେଲି ଚୁନା ଚୁନା କର ମାନ ଛୋଟ ଛୋଟ କରି କାଟିଦେଲି କାଟିିକି ତା ଦେରେ ପକେଇଦେଲି ତାପରେ କ କଖାରୁ କଖାରୁ ର ଯୁବା ଳ ହେଇକି ତାକୁ ଟିକ ଟିକ କାଟିକି ପକେଇଦେଲି ପକେଇ ଅଳ୍ପ ପାଣି ଦେଲି ପାଣି କଖାରୁ ଚୋପା କାଟିଦେଲି କାଟିକି ବାହାରେ କରିଦଲି ଆଉ କଖାରୁଟାକୁ ପକେଇଲି
ଓହୋ।
ହଁ ଆଉ ତାରପରେ ଲୁଣ ହଳଦୀ ଦେଇକି ପାଣି ଟିକେ ଦେଇକି ତାକୁ ବସେଇଦେଲି ମାନେ ଇଣ୍ଡକ୍ସନରେ ବସେଇଦେଲି। ଉଁ ଅଳ୍ପ ମାନେ ସିମ କରିକି ଯେମତି ବସାନ୍ତି ଇଣ୍ଡକ୍ସନ ରେ ବସେଇଦେଲି କମ୍ ଆଞ୍ଚ ରେ। ତାପରେ ସେଠୁ ସେ ଦେଲା ଚାରି ପାଞ୍ଚଟା ସିଟି ଯେମିତି ଦେଇଥିଲା କାହିଁକିନା ଚଣା ଡାଲି ଆଗରୁ ଭିଜେଇ ନଥିଲି। ସେ ଟିକେ ଟାଇମ୍ ଲାଗେ ସିଝିବାକୁ ସେଥିପାଇଁ ତାକୁ କମ୍ ଆଂଞ୍ଚରେ ଦେଲି। କମ୍ ଆଂଞ୍ଚରେ ଦେଲେ ସେ ଧୀରେ ଧୀରେ ସିଝିଯିବ। ତାକୁ ଚାରିଟା ପାଞ୍ଚଟା ସିଟି ମାରିଦେଲି ସିଟି ମାରିକ ରଖିଦେଲି ତାପରେ କଣ କଲି କଡ଼ାରେ ଟିକେ ତେଲ ତାପରେ ତେଜପତ୍ର ହାଲକା ଟିକେ ଚିନି ଚିନି ଟା ଯେତେବେଳେ ପୁରା ଲାଲ ହେଇ ଆସିବ ତାପରେ କଣ କଲି ଟିକେ ଜିରା ଫୁଟେଇଲି, ତାପରେ ଟିକେ ପିଆଜ ଦେଲି, ପିଆଜ ଟିକେ ଜରି ଆସିଲା ତାତିରେ ଟମାଟର ପକାଇଦେଲି। ହୁଁ ଟମାଟ୍ର ପକେଇଦି। ତାପରେ ଟମାଟରକୁ ଭାଜି ତାପରେରେ ଲଙ୍କା ଗୁଣ୍ଡ ପକେଇଦେଲି। ଲଙ୍କା ଗଣ୍ଡ ପକେଇ ତା ତାପରେ ସେଠୁ କଣ କଲି ଅଦା ରସୁଣ ପେଷ୍ଟ ଥିଲା ତାପ ଟିକେ ପକେଇଦେଲି ପକେଇକରି ତା ଦିରେ ଦେଲି ହଲଦୀ ଗୁଣ୍ଡ ଦେଲି, ଜିରା ଗୁଣ୍ଡ ଦେଲି ଆଉ ଇଏ ଦେଲି କଣ ଧଣିଆ ପାଉଡର ଦେଲି ଆଉ କରି ପାଉଡର ଦେଲି, ଏତିକି ଦେଇ ତାପରେ ଲୁଣ ଦେଲି, ସବୁ ପକେଇକି ତାକୁ କଷିଲି କଷିଲି ଟିକେ ଯେମତି କଷି ହେଇ ଗଲା। ମାନେ ଯେମ୍ ମତି ମସଲା ରେ ତେଲ ବାହାରିବା ଷ୍ଟାର୍ଟ ହେଇଗଲା ତାଧିରେ ଟିକେ କସ୍ତୁରୀମେଥ ସିଝେଇଦେଲି। କସ୍ତୁରୀମେଥି ପ ଇଲେ ତାର ବାସ୍ନାଟା ଅଲଗା। ଆଉ ଚଣା ଡାଲି ତ ମେନ୍ ଟା ହଉଚି କସ୍ତୁରୀ ମେଥି। କସ୍ତୁରୀ ମେଥି ପକେଇ ଦେଲେ ହିଁ ସେଇଟା ଟେଷ୍ଟ ଲାଗିବ। ତାପରେ କସ୍ତୁରୀମେଥି ଦେଇ ଦେଲି, ଦେଇକି ଉଁ କସ୍ତୁରୀମେଥି ଦେଇକିରି ହୁଁ କସ୍ତୁରୀମେଥି ଦେଇକି ତାପରେ କଣ କଲି ତାକୁ ଯଉ ସିଝେଇକି ରଖିଥିଲି ନା ସିଟି ମାରିକି ତାକୁ ପକେଇଦେଲି। ପକେଇକି ତାକୁ ଟିକେ କଷି ପାଣି ଦେଇଦେଲି ଆଉ ଜଷ୍ଟ ଫୁଟିଗଲା କାହିଁକିନା ସିଝି ତ ଯାଇଚି ଆଉ ସିଝେଇବାର ନାହିଁ ଆମକୁ ସିଝେଇବାର ଥିଲେ ସିନା ଆମେ ଅଧିକ ପାଣି ଦବା ସିଝି ଯାଇଚି ଯୋଉଠି ସବୁ କିଛି ତାକୁ ହାଲକା ଜଷ୍ଟ ପାଣି ଦେଇକିରି ଜଷ୍ଟ ଫୁଟିଗଲେ ତାକୁ କାଢିଦବା ଧନିଆ ପତ୍ର ଥିବ ଉପରେ ଧନିଆ ପତ୍ର ପକେଇଦବ ନଚେତ୍ ଯୋଉ ଆମର ମିଳେନି ଗରମ ମସଲା
ହଁ ହଁ।
ପକେଇଦେବା ଉପରେ ପକେଇ ଦେଇ କାଢ଼ି ଦବ ବଢ଼ିଆ ଲାଗିବ ଟେଷ୍ଟ
ଶୁଣିବା ପାଇଁ ତ ଏତେ ଟେଷ୍ଟି ଲାଗୁଛି ଖାଇବା ପାଇଁ କେତ୍ ତେ ଟେଷ୍ଟି ନ ଲାଗୁଥିବ।
ଅ ହଁ। ଖାଇବାକୁ ବି ବଢ଼ିଆ ଲାଗେ। ଚଣା ଡାଲି ଟା ଏମିତି ପ୍ରୋସେସ ରେ କଲେ ଭଲ ଲାଗେ।
ହୁଁ ହୁଁ। ଆମ ଦିଦି ସେମିତି କରନ୍ତି କରନ୍ତି।
କେବେ କେବେ ମାନେ ଅଦା ରସୁଣ ପେଷ୍ଟ ନ ଦେଇକରି ସାଙ୍ଗେ ସାଙ୍ଗେ ମୋତେ ବନେଇବାର ଅଛି ଅଦା ରସୁଣ ପେଷ୍ଟ ଦେଲେ ଟିକେ କଣ ମସଲାଟା ଟିକେ ନହବା ଯାଏ ମୁଁ ପକେଇ ପାରେନି ଆଉ ଯଦି ହଠାତ୍ ସକାଳୁ ଦିନ୍ ଦିନେ ଦିନେ ମୋ ହଜବେଣ୍ଡ କୁହନ୍ତି କି ମତେ ଚଣା ଡାଲି ତରକାରୀ ଆଉ ଇଏ ଉପମା ବନେଇକି ଦେ ମୁଁ କଣ କରେ ଚଣା ଡାଲି ସାଙ୍ଗେ ସାଙ୍ଗେ ସିଟି ମାରିଦିଏ ଖାଲି ପିଆଜ ଟମାଟୋ ଦେଇ ତା ଉପରେ ମସଲା ଗୁଣ୍ଡ ପକେଇକିରି ଚଣା ଡାଲି ପଘାରି ଦେଇକି ଦେଇଦିଏ। ସେମିତି ବି ହେଲେ ହବ ଅଦା ରସୁଣ ପେଷ୍ଟ୍ ଦେଲେ ସିନା ଲେଟ୍ ଲାଗିବ
ଆଜ୍ଞା ଆଜ୍ଞା ଏଇଟା ଗୋଟେ ଜଲ୍ଦୀ ପ୍ରୋସେସ୍ ବନଉଛ ଆଜ୍ଞା ଆଜ୍ଞା।
ହଁ ମୁଁ ଜଲଦି ଜଲଦି କରିବାରଥିଲେ ଏମିତି କରି ଦେଇଦିଏ ଉପମା ତରକାରୀ।
ସବୁ ଜାଣିଛ ନା ଚଣା ତରକାରୀ ଗୋଟେ ଜଲଦି ବାଲା ବି ଜାଣିଛ ଆଉ ଗୋଟେ ଲେ ମାନେ ଭଲ ଟେଷ୍ଟି ବାଲା ବି ଜାଣିଛ ଆଉ ଗୋଟେ ଇଏଇ ବାଲା ବି ଜାଣିଛ ମାନେ ନାଇଁ ଜଲଦି ଜଲଦି ବନେ।
ଲାଗେ।
ଆଜ୍ଞା ହ ହ। ଆଉ କଣ କଣ ବନାଅ ତମେ?
ମୁଁ ମୁଁ ସବୁ ରୋଷେଇ ଜାଣିଛି କେବଳ ମତେ ମଟନ କହିବାରୁ ନାହାନ୍ତି। କାହିଁକି ନା ମଟନ ଗ୍ୟାସରେ ମୋର ବାନ୍ତି ହେଇଯିବ।
ଓହୋ ମଟନ ତାହେଲେ ଖାଆନ୍ତିନି ନାଇଁ ଆପଣ।
ମୁଁ ଖାଲି ବନେଇ ଜାଣିଛି ଭାତ ଡାଲି ଆଉ ତମର ଇଏ ଚା ଚା ବନେଇ ଜାଣିଛି।
ଭାତରେ ଚା ପକେଇକି ଖାଅ?
ନାଇଁ ନାଇଁ ଭାତରେ ଚା ପକେଇବି କଣ ପାଇଁ ମୁଁ କହିଲି ଏଇ ଏଇ ଦିଶ ଜାଣିଚି।
ଓହୋ ଏ ତିନିଟା ଜିନିଷ ଜାଣିଛନ୍ତି ତାହେଲେ।
ମୁଁ ବାହାରେ କୋଉଠି ରହିଲେ ବି ସର୍ଭାଇଭ କର ମାନେ ବଞ୍ଚି ହେଇଯିବ ଭାତ, ଡାଲମା ଖାଇ ହେଇଚି।
ହଁ ନାଇଁ କରୁ କରୁ କରିବି ସେମିତି କିଛି ନାଇଁ ମୁଁ କଣ ଆଗରୁ ଶିକି ଥିଲି ମୁଁ କିଛି ଶିଖିନଥିଲି, ଏଇ ଯେ ଲକଡାଉନ୍ ହେଇଗଲାନି ଏ ଲକଡାଉନ୍ ହଁ ଏଇ ଲକଡାଉନ୍ ରେ ଯୋଉ ଘରେ ରହିଗଲି ଉଁ, ଦି ବର୍ଷ କଣ କରିବି ତାପରେ ମୁଟ ସେ ଥିରେ, ବସିକିରି ସବୁ ମୋବାଇଲ୍ ରୁ ଦେଖିବି ଗୋଟା ଗୋଟା ନୂଆ ଜିନିଷ ବନେଇବି। ବନଉ ବନଉ ବନଉ ବନଉ ରୋଷେଇ ତୁ ମାହିର ହେଇଗଲୁ ପୁରା।
ହଁ, ମୋତେ ବି ଦେଖିବାକୁ ପଡିବ ଭାତ, ଡାଲମା ଏ ଭ ଯାଇକି ବନେଇବାକୁ ପଡିବ ମୋତେ।
ହଁ ବାଇଚାନ୍ସ କେବେ କୋଉଟି ଏକେଲା ରହିବେ।
ଏ ହଁ ହଁ ବନେଇକିନା ଖାଇ ହବ। ଆରାମସେ ଜଲଦି ବି ଖାଇହବ। ଆଉ ଓ ହଁ ଜଲଦି ଅଛି ସବୁ ମାନେ ବହୁତ ଜଲଦି ବନିଯିବ ଭାତ, ଡାଲମା, ଖଟା, ଆଉ ଖଟା ବି ଗ ସେଟା ଜାଣିଚି। ବୁଝିଲେ ଟମାଟର ଖଟା
ଓ,
କୁ କଣ ଟମାଟର ଖଟା।
ହଁ।
ଟମାଟର କୁ ଧୋଇଦେବି ଆଗେ ଭଲସେ ତାପରେ ତାକୁ କାଟିଦେବି ବୁଝିଲେ। ତାପରେ ଆଁ, ଟିକେ କାଟିଦେଲି ତାପରେ ତାଗେ ମସଲା ଟା ଯୋଉ ଏଇ ଯୋଉ ତେଜପ ପତ୍ର ଫୁଟଣ ଜିରା ଦେଇ କି ନହଲେ ତାକୁ ଭାଜିି ଦେବି ଟିକେ ବୁଝିଲେ, ତାପରେ ତା ତାକୁ ଟିକେ ଭା ଜି ଦେବି ଏ ଟମା ାକୁ ଭଲସୋ ଦେବି ତାପରେ ଟିକେ ପାଣି ପକେଇକି ଗୁଡ ପକେଇଦେବି ବୁଝିଲେ ଗୋଡ ପକେଇକି ନା ହ ହଇଗ ତାପ ଟିକ ଖଜୁରୀ ପକେଇଦେ ତା ଉପରେ କାଜୁ କିସମିଶ ଟିକେ ପକେଇଦେବି ବୁଝିଲେ। ହେ ଖଟା ଆଉ ଆଉ ବିଲାତି ଖଟା ଆଉ ଏମିତି ହୁଏ ନା ବିଲାତି ଘଟା
ମୁଁ ବି ଟମାଟରକୁୁ ଧୋଇକ କାଟିଦିଏ କାଟିକରି ତାପରେ କଡେଇ ଟା ଟିକେ ତେଲ ପକେଇବି ତେଲ ପକେଇକରି ଶୁଖିଲା ଲଙ୍କା ଦେବି ଲଙ୍କା। ତାପରେ ସେ ଜିରା ପକେଇବି ଜିରା ପକେଇ ତାପରେ ଟିକେ ଯୋଉ ଭୁଷ ରଙ୍ଗ ପତ୍ର ଅଛି ନା ଦୁସରା ମତ ଧୋଇଇ ତାପରେ ପକେଇଦେବି। ପକେଇଥିଲେ? ଯଦି ଆମ୍ବ ତାହେଲେ ଆମ୍ୱ ଆମ୍ବ କ ସେ ଅଦାକୁ କଙ୍ଗରେ ଛେଚିକି ଧୋଇ ଦେଇେଇ ଧୋଇ ଦେଇ ତା ଚୋପା ଛୋ ଦେଇ ଛେଚିଦେବି ଆମ୍ବ କ ସେ ଅଦା ସ୍ମେଲ ଟା ଟିକେ ଅଲଗା ନା। ଛେଚିକି ତାକୁ କଣ କରିବେ ହଁ। ତାପରେ ଦେଇଦେବି। ଦେଇକି ଟିକେ ହାଲକା ଭାଜିଦେଲି ତା ଉପରେ ଟମାଟର କୁ ଯୋଉ କାଟିକି ରଖିଥିଲି ତାକୁ ପକେଇଦେବି। ପକେଇକି ଭାଜି ଦେବି। ଆମ୍ୱ ଟିକେ ଭାଜି ହେଇଗଲେ ତାପରେ ଟିକେ ହଳଦୀ ଟିକେ ଲୁଣ ଟିକେ ଦେଇଦେବେ। ଦେଇ ଦେଇ ଦେଇକରି ଭାଜି ଭାଜି ତାପରେ ସେ ସେ ତାପରେ ପାଣି ଦେଇଦେବି ସେ ଟିକେ ସିଝିଯିବ ପୁରା।
ଆଜ୍ଞା ଆଜ୍ଞା।
ତାପରେ ଗୁଡ ହଉ ଚିନି ହଉ ଯାହା ଦେବି।
ଆଉ ମୁଁ ବି ତ ସେମିତି ବନଉଛି ମ୍ୟାଡ଼ମ ଆଉ ମୁଁ ବି
ହଁ ହଁ। ହଁ ତାପରେ ସେ ଲାଷ୍ଟ କୁ ହେଇଗଲେ ମୁଁ ଲଙ୍କା ଜିରାଗୁଣ୍ଡ ଦେଇଦେବି।
ମୁଁ ଏଇଟା ଦିଏନି ମୁଁ ଏଇ ଏଇଟା ଦିଏନି ଲଙ୍କା ଜିରା ଗୁଣ୍ଡ ଦିଏନି ବୋଲି ଟିକେ ଭଲ ଲାଗେନି ବାକି ମୁଁ ତ ଆପଣ ତ ଆପଣ ତ ଗାଇଡ୍ କରିଲେ ମତେ କେମତି କଣ ବନଉଚନ୍ତି? କହିଲେ ତ ମୁଁ ସେଇଥିରୁ ଦେଖ ଶୁଣି ଚି ମନରେ ଅଛି। ମୁଁ ନେକ୍ସଟ୍ ଟାଇମ୍ ଯେତେବେଳେ ବନେଇବି ସେତେବେଳେ ତମେ ଯେମିତି କହିଛ ଯେମିତି ବନେଇବା ପାଇଁ
ଲାଷ୍ଟକୁୁ ଲଙ୍କା ଜିରାଗୁଣ୍ଡ ପକେଇଲେ ସେଟା ଟେଷ୍ଟ ଲାଗେ ଟିକେ ଆଉ।
ଆଜ୍ଞା ଆଜ୍ଞା। ହଉ ଧନ୍ୟବାଦ ଦିଦି ଆପଣ କଥା ହେଇଚି ହେଇଥିବାରୁ।
ହୁଁ। ହଉ ଯାଉଛି ରୋ